ହ୍ୟାଲୋ।
ଆଜ୍ଞା।
ମ୍ୟାଡ଼ାମ ନମସ୍କାର।
ନମସ୍କାର।
କଁ କରୁଛନ୍ତି?
ଏ ନାଏ ଖାଇକି ଆସିଲି।
ଖାଇକି ଆସିଲ କୁଆଡେ ଘରୁକୁ।
ଖାଇକି ଆସି ରୁମ କୁ ବସିଚି ଆଉ।
ଆସ ଆଛା ଆଛା। ଆଉ ସବୁ ଏମିତି କଲ କରିଥିଲି କି ଯୋଉ ଆପଣ ବ୍ୟସ୍ତ ଅଛନ୍ତି? ନା ଫାଙ୍କା ମାନେ
ନାଇଁ। ଆମ ଟିକେ ଅଛି ଏବେ ଟିକେ ଏଇ ତ ଲଗେଇଲ ତ କଲ କଥା ହେଇକିନା ଯିବି।
ଆଚ୍ଛା ଆଚ୍ଛା, ଏଇ ବ୍ୟସ୍ତ ବହୁଳ ଜୀବନରେ ସମସ୍ତେ ବ୍ୟସ୍ତ ରହୁଛନ୍ତି ଆଉ। ଆଚ୍ଛା ଆଛା, ଆଉ ଏମିତି ଫୋନ୍ ଆଛା ଆଚ୍ଛା, ମହାବିନାଏକେ। ଆଚ୍ଛା ମହାବିନାୟକ ତ ଯିବା କି ନାଇଁ
ଆ ହଁ ମହାବିନାୟକ ତ ଯିବା କି ନାଇଁ ସେ ବିଷୟରେ ଟିକେ ନାଁ ଶୁଣନ୍ତୁ ତ ମହାବିନାୟକ ତ ଯିବା କି ନାହିଁ ସେଟା ଟିକେ ମୁଁ କହୁଛି ଡିସ୍କସ ମାନେ ଯୋଉ କରୁଚି। ଖାଲି ମୋ କଥା ଟିକେ ଶୁଣନ୍ତୁ। ମୁଁ ଏଇଥିପାଇଁ ଫୋନ କରିଥିଲି ଯେ ବର୍ତ୍ତମାନ ଉ ମୋର ଜଣେ ଘନିଷ୍ଠ ଟ ବନ୍ଧୁ ମତେ ବର୍ତ୍ତମାନ ଟିକେ ଗୋଟେ ସାହାଯ୍ୟ ପାଇଁ ଫୋନ କରିଥିଲେ। ଯେଏ କିି ତାଙ୍କର କୋଉଟା ଠିକ କି ଭୁଲ ଟିକେ ମତେ ଜଣେଇଦେବେ ଆଉ ବୁଝିପାରିଲେ। କିଛି କଉ କଥା କହୁଛି ଆପଣଙ୍କୁ ଆପଣ ଟିକେ କୋଉଟା ଠିକ ହବ ଆପଣ ଟିକେ ଜଣେଇଦେବେ ଆଉ ମୁଁ ସେଥିପାଇଁ ଆପଣଙ୍କ ସମତି ନେବା ପାଇଁ ଚାହୁଁ ଚି ଆପଣ ଯଦି ଫାଙ୍କା ଉଁ ଅଛନ୍ତି ତାହେଲେ କହିଲେ ମୁଁ ଆପଣଙ୍କୁ ଜଣେଇବି।
ମୁଁ ଫାଙ୍କା ଅଛି ବର୍ତ୍ତମାନ, କାହିଁକିନା ମୁଁ ଆ କାମ ରେ ଏଇ କଥାଟା ହେଇକି କି ମୁଁ
ଜଣେଇଦେବୀ ତ ଆଚ୍ଛା ଆଛା ବର୍ ବର୍ତ୍ତ ମାନ ମୋ ସାଙ୍ଗ କହିବା କଥା କି ତାଙ୍କର ଟି କେ ତାଙ୍କର ପୁଅ ଝିଅର ଟିକେ ଏମତି ମାନେ ଅସୁବିଧା ଚାଲିଛି ଯେମିତି କିି ଆମର ପୁଅ କୁ ସବୁ କାର୍ଯ୍ୟରେ ସ୍ଵିକୃତି ଦିଆଯାଉଚି। ଝିଅକୁ ବିଲକୁଲ ସ୍ଵିକୃତି ଦିଆଯାଉନି। ଏଇଟା କେତେ ଦୂର ଠିକ୍? ଆ କଣ କୁହନ୍ତୁ? ଆପଣ ଗୋଟେ ଝିଅ ନା ଆପଣ ଜାଣିଚନ୍ତି ଦେଖନ୍ତୁ। ଯଦି ପୁଅ ଗୋଟେ ଉ ଯଦି ମାନେ ପାଠ ପଢିକି ହିଁ ପୁଅ ଯେତିକି ନମ୍ବର ରଖୁଚି ଝିଅ ତାଠୁ ଦି ଡବଲ ରଖିଚି। ତୁ ଏତିକି ଏ ତାଙ୍କର ବାପା ମା ତା ପୁଅ କୁ ଟିକେ ଧ୍ୟାନ ଦଉଚନ୍ତି ଝିଅକୁ ଯେମିତି ଆମର ତାର ଦଶମ। ହଁ ସେ ଉତ୍ତୀର୍ଣ୍ଣ ହେଇକି ବର୍ତ୍ତମାନ ଯୁକ୍ତ ଦୁଇରେ ନାମ ଲେଖାଇ ବଡୁ ତାକୁ ମନା କରୁଚନ୍ତି। ବୁଝିପାରିଲେ ନା? ଆପଣ ମତରେ ପୁଅ ଝିଅ
କେହି ନାହାନ୍ତି ବର୍ତ୍ତମାନ।
ହୁଁ କିନ୍ତୁ ଏବେ ସିଏ କହିବା କଥା କି ଝିଅକୁ ଟିକେ ଦେଖଉଚନ୍ତି କମ। ଆଉ ପୁଅ କୁ ଦେଖଉଚନ୍ତି ଅଧିକ ଟିକେ। ଏଇଠି ରେ ମତେ ମତ ଦିଅନ୍ତୁ ଆପଣଙ୍କ ମତରେ ପୁଅ ଝିଅ ଭିତରେ ପାର୍ଥକ କଣ ଆପଣ ଟିକେ ବତାନ୍ତୁ।
ପୁଅ ଝିଅ ଭିତରେ ପାର୍ଥକ୍ୟ ଯ ମୋ ମତରେ କିଛି ନାହିଁ କିନ୍ତୁ ହଁ। ଯେହେତୁ ପୁଅ ଝିଅ, ପୁଅ ମାନଙ୍କର କିଛି କାମ ଅଲଗା। ଝିଅ ମାନଙ୍କର କିଛି କାମ ଅଲଗା। କିନ୍ତୁ ଆଜିକା ତାରିଖରେ ଯୋଉ ଯୁକ୍ତ ଦୁଇ ପରୀ ଦେଖିବା ପାଇଁ ରାଜିନୁହାନ୍ତି ଏତେ ତଳେ ବର୍ତ୍ତମାନ ଯୁଗରେ କେହି ନାହାନ୍ତି ତ। ଏବେ ଝିଅ ମାନେ ବହୁତ ଆକ୍ ଯୋଉ ଆଗୁଆ ହେଲେଣି। କିନ୍ତୁ ପୁଅ ଝିଅ ଟିକେ ଡିଫରେନ୍ସ ଯୋଉ ଟିକେ ରହିବ ଭିନ୍ନ।
ଅଲ ଆଜ୍ଞା ନ ନା ପୁଅ ଝିଅକୁ ଆଜ୍ଞା ନାଇଁ ପୁଅ ଝିଅଙ୍କର ଭିନ୍ନ ରହୁ ସେଟା ନାଇଁ। ତା ବୋଲି ଆ ଆପଣଙ୍କ ଘରକୁ ଆସି ଦୁ ତିନୋଟି ବରା। ଆପଣଙ୍କ ଭାଇ ଦୁଇଟା ବରା ଖାଇକି ଆପଣ ଗୋଟେ ବରା ଖାଇବେ କି? ସେମିତି ତ କିଛି ଅଧିକାର ନାହିଁ ନା। ସେମିତି ଯେ ପୁଅ ସିଏ ପୁଅ ଦିଟା ଖାଇବ ତୁ ଝିଅ ଗୋଟେ ଖାଇବୁ। ସେ ପୁଅ ଆଜି ବାହାରେ ବାହାରେ ବୁଲିବ ତୁ ଝିଅ ବାହାରେ ବୁଲିବୁନି। ଏଇ ମାନେ ଏଇ ଧାରଣାରେ
ନ୍ତୁ ନାହିଁ ଏଇ ଚିନ୍ତାଧାରା ତ ବର୍ତ୍ତମାନ ଯୁଗରେ ତ ନାହିଁ। କାରଣ ଝିଅ ଯଦିଓ କାରଣ ଝିଅ ପିଲାମାନେ ବହୁତ୍ କିଛି କଲେଣି। କିନ୍ତୁ ଏବେ କୋଉଠି ଅଛି ତୋ ସାଙ୍ଗ ଘରେ ମୁଁ ବି ଜାଣିପାରୁନି।
ଆଚଛା ସେ ମୁ ଆଚ୍ଛା ଏମିତି ମାନେ କିଛି ସେମିତି ନୁହେଁ ଯେ ଏବେ ମୋ ସାଙ୍ଗ ଏମିତି ବହୁତ ଲୋକ କଙ୍କର ସାଙ୍ଗ ବି ଏଇ ଅସୁବିଧାର ସମ୍ମୁଖୀନ ହଉଚନ୍ତି। ମୁଁ ଆପଣଙ୍କୁ ଜଣଉଚି ଯେ ଆଜ୍ଞା।
ଆଜ୍ଞା ନାଇଁ କହିସାରନ୍ତୁ।
ତୁ ଆପଣଙ୍କୁ ଜଣଉଚି ଯେ ଏଇଟା କେତେ ଦୂର ଠିକ କେତେ ଦୂର ଭୁଲ ଟିକେ ଆପ
ଠିକ ତ ବିଲକୁଲ ନୁହେଁ କାରଣ ପାଠ ପଢିବା ରାଇଟସ ଏବେ ଏ ସରକାର ସମସ୍ତଙ୍କୁ ଅଧିକାର ଦେଲେ। ପୁଣି ଝିଅ ମାନଙ୍କୁ ବେଶୀ ଅଧିକାର ଦେଲାଣି। ଝିଅ ମାନ ପାଠ ପୁରା ପଢିବେ। ଶେଷ ପର୍ଯ୍ୟନ୍ତ ତାଙ୍କ ଇଚ୍ଛା ଯାକେ। କିନ୍ତୁ ତ ତ ସାଙ୍ଗ ଘର କଣ ତାଙ୍କ ପରିବେଶ ଇଏ ନେଇକି କଣ ହେଇଥିବ ମୁଁ ଜାଣି ପାରୁନି। କାରଣ ସମସ୍ତଙ୍କର ଗୋଟେ ନେଖା ଅଛି ପରିବେଶ ଅଲଗା। ସେ ହିସାବରେ ଯୋଉ ତାଙ୍କ ଘରେ କଣ ହଉଥିବ, ସାଙ୍ଗ କଣ ଇଚ୍ଛା ପାଠ ପଢିବା ପାଇଁ?
ଏ ତାଙ୍କର ଇଚ୍ଛା ପାଠ ପଢିବା ପାଇଁ ସେଇ ବିଷୟରେ ଟିକେ ମତ ମୋଠୁ ନଉଥିଲେ କି ସିଏ ବୁଝୁ ନଥିଲେ ଯେ ତାଙ୍କ ମତ। ସିଏ କହିବା କଥା କି ଦେଖନ୍ତୁ ଆମେ ସିନା ଏବେ ଅଛୁ ମାନେ ଆପଣ ଦେଖନ୍ତୁ ବହୁତ ଗ୍ରାମକୁ ପରିଭ୍ରମଣ କରନ୍ତୁ। ଆପଣ ଯାଇ ଦେଖିପାରିବେ ଯେ ବହୁତ ଜାଗାରେ ବି ମାନେ ଝିଅଙ୍କୁ ଟିକେ ମାନେ ନିମ୍ନ ସ୍ତରର ନିମ୍ନ ସ୍ତର ଦେ କୁଚନ୍ତି ମାନେ ଯୋଉଟା କି ଆମର କ୍ଷୁଦ୍ର ନଜର ମାନେ ବହୁତ ଛୋଟ ନଜରରେ ସେ ଦେଖୁଚନ୍ତି।
ମୁଁ ବି ଛୋଟ ବେଳୁ ବଢ଼ିକି ଆଇଚି ଆମ ମା ଆମମାନଙ୍କରେ ଯଦିଓ ସବୁ ପ୍ରକାର ସୁବିଧା ଦେଇଚନ୍ତି ତଥାବି ଆମ ବାପା ଟିକେ ଉଁ ବୋ ବହୁତ ସମ୍ବା ଆସି ବାହାରେ ରହିକି କିଛି ରୁଁ ରୋଜଗାର ପନ୍ଥା କରିବା ସେ ରାଜି ହୁଅନ୍ତିନି। ମୁଁ ଜାଣି କିନ୍ତୁ ତା ମାନେ ନୁହଁ ଯେ ସେଟା ସିଏ ଯେ ଇଏ କ ସି ଉଁ ଝିଅମାନୁଙ୍କୁ ମନା କରନ୍ତି। କି ସେ ରାଜି ହୁଅନ୍ତି ଆମେ ସେଇ ପରିବେଶରେ ବଢିକି ଆସିଲୁ କିନ୍ତୁ
ତରଣ ହଉଚି ଧର ଦଶମ ଶ୍ରେଣୀରେ ତାର ଭାଇ ଭଉଣୀ ପାଠ ପଢୁଚନ୍ତି ତ ଭାଇ ଯଦି ଇଁ ଯଦି ଆମର ବଣଭୋଜିଟି ହେଲା ତାଙ୍କର ଚିଲିକା କୁ ବଣଭୋଜି ଟିଏ କରିବାକୁ ଗଲେ ଆଉ ତ ଯଦି ବଣଭୋଜି କରିବାକୁ ଗଲେ ତ ପୁଅ ଯିବ ଝିଅ ଯାଇପାରିବନି କଣ ପାଇଁ ଏଟା ପୁଅ ଯିବ
ନାଁ ସେଟା ତ କୋଉଠି ହୁଏନି ସେଟା ତ ଭୋଜି ମାନେ ପୁଅ ବି ଯିବ ଝିଅ ବି ଯିବ। ସାଙ୍ଗସାଥିମାନଙ୍କ ସାଙ୍ଗରେ ଭୋଜି କରିବା ଅଧିକାର ଯେହେତୁ ପୁଅ ଗୋଟେ ସାଙ୍ଗ ଝିଅ ବି ଗୋଟେ ସାଙ୍ଗ। ଏ କଣ ତାଙ୍କ ଘରେ ତ ମୁଁ କହିବିନି ମୋ ମତ କିନ୍ତୁ ତାଙ୍କୁ ପାଠ ପଢ଼ିବା ପାଇଁ ପ୍ରସୟ ଦବା କଥା କାରଣ ପାଠଟା ସମସ୍ତଙ୍କର ଆଜିକା ଜୀବନରେ ପାଠ ପଢ଼ା ସବୁଠାରୁ ଇମ୍ପୋଣ୍ଟା ଗୁରୁତ୍ୱପୂର୍ଣ୍ଣ।
ଅଛି ଆ ସେଇ ଭିତରେ ଜାଣିବା ପାଇଁ ଟିକେ ଏଁ କଥା ହଉଥିଲି ଆଉ ବର୍ତ୍ତମାନେ ମୁଁ ଭାବିଲି ଯେ ସିଏ ଏ ସାଙ୍ଗଟା ଯେହେତୁ ମୋ ଆ ପଣଙ୍କଠୁ ପରାମର୍ଶ ନୋଉଚି ଏଥିପାଇଁ ଯେ ମୋ ସାଙ୍ଗ ଘର ଆପଣଙ୍କ ଗ୍ରାମରେ। ସେଥିପାଇଁ ମୁଁ
କିଏ?
ଆଚ୍ଛା ସେ କିଏ ତ ମୁଁ ଆପଣଙ୍କୁ ପଛରେ କହିବି। ଆଚ୍ଛା ଆଚ୍ଛା ଆପଣଙ୍କ ଗ୍ରାମରେ ଆପଣଙ୍କ ନାଇଁ ଅଛନ୍ତି ମୁଁ ସେଠି ମତରୁ ଜଣେ ବର୍ତ୍ତମାନ ମ ତେ କହିଲେ କି ମୁଁ ସେଥିପାଇଁ ଆପଣଙ୍କୁ ଆ ନହେଲେ ତ ମୁଁ ଆ କେତେ ସାଙ୍ଗ ଅଛନ୍ତି ମୁଁ ଆପଣଙ୍କୁ କାହିଁ କଲ୍ କଲି?
ଓ ଆଚ୍ଛା ଆଚ୍ଛା ମୁଁ ତ ସେଇ କଥା ଭାବିଲି ମୁଁ କହିଲି ତମର ତ ବୋହୁତ ସାରା ସାଙ୍ଗ ମୋ ପାଖୁରୁ ବି ମତାମତ ନବା କିଛି ଦରକାର ନଥିଲା କାହିଁକି ଆଉ ନେଲେ। ଓହୋ ଆମ ଗ୍ରାମରେ ଆଉ ସୁବିଧା କେତୋବେଳେ ହେଲେ ଯଦି କହିବେ କିଏ ବୋଲି ଆଉ।
ଆଜ୍ଞା।
ଯଦି ସୁବି ଯଦି ତାଙ୍କର ଆଲାଉ ଆଚ୍ଛା ଆଉ ଦୁଇ ପଅର ଖାଦ୍ୟ ଖାଇସାଇଲୁଣି?
ହ ହଁ ବର୍ତ୍ତମାନ ମଧ୍ୟାହ୍ନ ଭୋଜନରେ କିଛି ଖାଦ୍ୟ ଗ୍ରହଣ କରି ମୁଁ ଶୟନ କକ୍ଷକୁ ଆସିଥିଲି।
ତମେ ଶୟନ କକ୍ଷରୁ ଏ ସିି ଲଗେଇକି ଶୋଇ ପଡ଼ିବ।
ଆଜ୍ଞା ଆଜ୍ଞା ଆମର ଯୋଉ ବରଫାକୁର୍ତ୍ତ ବରଫାକୁର୍ତ୍ତ ଯୋଉ ଉ ଯନ୍ତ୍ର ଅଛି ସେ ବରପାକୁର୍ତରୁ ଓଉ ବରଫା ଆସୁଛି ଯୋଉଟା କି ଆମର ଥଣ୍ଡାର ପବନ। ସେ ଶରୀରରେ ବାଜିଲେ ଶରୀରରେ ଟିକେ ରୋଗ ସୃଷ୍ଟି କରୁଚି।
ଆପଣ ଶୁଣନ୍ତୁ ମୁଁ ପୁଣି ଥରେ ଆମେ ଯେତେବେଳେ ମୋଉକା ପାଇବା କଥା ହେବା ପାଇଁ ଆପଣ କଥା ହେବେ। ଆମେ ଆମର ଆମ କଥା କଥା ହବା।
ଏଇଟା ରା ଅନା ସ୍ଵାମୀ ଆପଣଙ୍କର କ୍ କାମକୁ ଯିବେ? ଚା -ଚାକିରି
ଆଜ୍ଞା ଚାକିରି କି ଯିବେ ଆଉ। କଣ ମୁଁ ବୁଝିପାରିଲି ଆପଣ କଣ କହିଲେ?
ନାଇଁ ନାଇଁ ମୁଁ କହିଲି ମାନେ ବର୍ତ୍ତ ଆ ଏଇ କଥା ପରଠାରୁ ଆପଣ ଫାଙ୍କା ରହିବେ ନା ସ୍ଵାମୀ ଯିବେ ତା ତାଙ୍କ କାମରେ।
ତାଙ୍କ କାମରେ ଗଲେ ଆପଣଙ୍କ ଇଚ୍ଛା ଅନୁଯାୟୀ ଆପଣଙ୍କୁ ଯଉ ଯୋଉ ପ୍ରକାର କାମ ମୁଁ ଆପ ଆପଣଙ୍କୁ ଯୋଗାଇଦେବି ଆପଣ ସେଥିପାଇଁ ଚେଷ୍ଟା କରନ୍ତୁ ନାହିଁ। ଆଉ ଆପଣ ଟିକେ ଅଧିକ କଥା ହେଇଯାଉଚନ୍ତି। ମାନେ ଯୋଉଟା କି କୁହନ୍ତି ଅଧିକ ଚିନ୍ତିତ। ହେଲା ଆପଣ ଟିକେ ହେଇ ପଡୁଛନ୍ତି ତ ଟିକେ ସେଇଟା ଟିକେ କମେଇଲେ ବୋଧେ ଠିକ ହେଇଯିବ।
ଚିନ୍ତା, ଚିନ୍ତା କରିବାର କାରଣ ହୋଉ ଚି ବର୍ତ୍ତମାନ ଶାଶୁଘରେ ଯେହେତୁ କେହି ନାହାନ୍ତି ମୁଁ ଟିକେ ବେଶୀ ଫାଙ୍କା ରହିପାରୁଚି। ଆ ପରବର୍ତ୍ତ ସମସ୍ତେ ଫ୍ୟାମିଲି ର ଆସିଗଲେ ମୁଁ ସତ କହୁଛି ମୁଁ ଫାଙ୍କା ହେବିନି ବର୍ତ୍ତମାନ ନଣନ୍ଦ କ ସେପଟେ ନଣନ୍ଦ ଘରକୁ ଯେହେତୁ ଟିକେ ପଳଉଚନ୍ତି ମୁଁ ଫାଙ୍କା। ବ ଫାଙ୍କା ନ ରହିଲେ ମୁଁ ନିଜ ଫୋନ କତିକି ବି ନିଜେ ଆସିପାରିବିନି। ସେଥିପାଇଁ।
ଆଚ୍ଛା। ଆଚ୍ଛା ଆଚ୍ଛା ଠିକ ଅଛି ବର୍ତ୍ତମାନ ଆପଣ ଟିକେ ଯେହେତୁ ଖାଇଚନ୍ତି ଆପଣଙ୍କର ଏବେ ମାନେ ରେସ୍ ମାନେ ଯୋଉ ବିଶ୍ରାମ ନେବା ନି ଅତ୍ୟନ୍ତ ଜରୁରୀ ଆପଣ ଟିକେ ବିଶ୍ରାମ ନେଇ କରନ୍ତୁ ଆପଣଙ୍କୁ ଯେତେବେଳେ ଫାଙ୍କା ହବ ଯ ଆପଣ ମୋ ସହିତ କଥା ହେଇପାରିବେ ଆଉ ମୁଁ ଆପଣଙ୍କଠୁ ଆଜି ଗୋଟେ ଭଲ କଥା ଶିଖିଲି ଯେମିତି ଆପଣ କହିଲେ କି ପୁଅ ଝିଅ ଉଭୟ ସମାନ ଉଭୟ ଦୃଷ୍ଟିରେ ଦେଖ ଦେଖିବା ଟା ଠିକ। ମୋତେ ବହୁତ ଖୁସି ଲାଗିଲା। ଆପଣଙ୍କ ସହିତ କିଛି ସମୟ ଅତିବାହିତ କଲି। ଆଉ
ଥିଲା
ହଁ
କିନ୍ତୁ ଆମ ଗ୍ରାମରେ ଏଭଳି ଚିନ୍ତାଧାରା କାହାର ରହିଲା ମୁଁ ଜାଣି ପାରୁନି। ମାନେ ଭା-ଭାବି ବି ପାରୁନି।
ଶୁଣନ୍ତୁ ଆପଣ ତ ବର୍ତ୍ତମାନ ଶାଶୁ ଘରେ ଆପଣଙ୍କ ବାପ ଘରେରେ କଣ ଚାଲିଛି କଣ ନାହିଁ ଆ ଆପଣ ଟିକେ ଜାଣିନାହାନ୍ତି ମୁଁ ସେଥିପାଇଁ କହିଲି ଆପଣ ଅଧିକ ଚିନ୍ତିତ ହେଇ ପଡୁଚନ୍ତି। ଆପଣ ବର୍ତ୍ତମାନ ବିଶ୍ରାମ ନେଇ ପଡନ୍ତୁ ଆଚ୍ଛା ଆପଣ ଟିକେ ଏ ସମୟ ଦେଖିକିନା ଯଦି ଫାଙ୍କା ହେବେ ମୋ ସହିତ କଥା ହେଲେ ମୁଁ ସବୁ ତାଙ୍କ୍ ତାଙ୍କର ପ୍ରମାଣ ପତ୍ର ସହ ତାଙ୍କ ଫଟୋ ଆଉ ତାଙ୍କ ବାପାଙ୍କ ନାମ ସହ ତାଙ୍କ ଘରର ଅ ନ ନକ୍ସା ମୁଁ ଆପଣଙ୍କୁ ଦେଖେଇ ପାରିବି ବୁଝିପାରିଲେ ତ ଆଜ୍ଞା ଆଉ ଆପଣଙ୍କର ଆଜି ଦୁଇ ପ୍ରହରରେ ଏ ଯୋଉ ଖାଦ୍ୟ ଖାଇଥିଲେ ସେ ଖା ଖାଦ୍ୟ ଗୁଡିକ ନାମ ପ୍ରକାରର ଟିକେ ମୋ ପାଖରେ କରିପାରିବେ କି।
ନିଶ୍ଚିନ୍ତ ଭାତ, ଡାଲି ଆଉ କଦଳୀ ଭଜା। ଆଉ ଶାଗ ଭଜା, ପାଣି କଖାରୁ ପତ୍ରର ବରା। ଆଉ ଆମ୍ବ ଖଟା ଆମ୍ବ ଖଟା ତ ହେଇଥିଲା କାଲି ଥିଲା। ଆଉ ବାପା ହେରିକା ଖାଇବେ ତାଙ୍କ ପାଇଁ ଲୁଣି ଶୁଖୁଆ ମସଲା ଦିଆ ହେଇଥିଲା।
ଆଚ୍ଛା ଆଚ୍ଛା ଠିକ ଅଛି ଆପଣ ଯେହେତୁ ଖାଇ ପଡିଚନ୍ତି ଏବେ ଟିକେ ଅ ଅସୁବିଧାର ମଣିଷ ଆପଣ ଟିକେ ବିଶ୍ରାମ ନିଅନ୍ତୁ ମୁଁ ଆପଣଙ୍କ ସହିତ ଆଉ କିଛି ସମୟ ପରେ ବାର୍ତ୍ତାଳାପ କରିପାରିବେ ରହିଲି ଆଜ୍ଞା ନମସ୍କାର।
ନମସ୍କାର